ହାଲୋ। ହାଲୋ ହାଲୋ ହାଲୋ
ହାଲୋ ହାଲୋ
ହାଲୋ ଆଜ୍ଞା। ହରି ଓମ୍। ହାଲୋ ହଁ ସୁବିଲା।
ଜୟ ଜଗନ୍ନାଥ ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, କଣ କରୁଛନ୍ତି?
କିଛି ନାହିଁ, ଏମିତି ହିଁ ବସିଚି। ବସିଥିଲି, ଆପଣ?
କେମିତି ଅଛନ୍ତି! ହଁ ମୁଁ ବି ଏମତି ବସି ବର୍ଷା ହଉଛି ନା
ଆଜ୍ଞା ଆଜ୍ଞା। ଆଉ ଆପଣ ଭଲ ଅଛନ୍ତି?
ହଁ ମୁଁ ବି
ହଁ ଆମର ହଁ ଆମର ତ ଇଆଡେ କାଲି ସନ୍ଧ୍ୟା ଚାରି ରୁ ବର୍ଷା ହଉଥିଲା ଯେ ଏବେ ଯାଏ ବର୍ଷା ହଉଥିଲା। ଏବେ ଟିକେ ଗୋଟେ ଅଧଘଣ୍ଟା ଘଣ୍ଟାଟେ ହବ ଛାଡିଛି ଆଉ।
ହଁ, ହଁ, ହଁ ଆମ ଆଡେ ତ ସେମିତି ଜମା ଛାଡୁନି ବର୍ଷା ଚାଲିଚି ଯେ ଚାଲିଚି।
ଆଛା।
ହଁ।
ଆମର ଇଆଡେ ମାନେ ଉଁ ପୁରା ସାରା ଓଡିଶାରେ ଚବିଶ ଘଣ୍ଟା ଭିତରେ ସର୍ବାଧିକ ବର୍ଷା ହେଇଛି।
ହଁ, ଆମ ଆଡେ ମଧ୍ୟ ବହୁତ ବର୍ଷା ହଉଛି! ମାନେ ଏମିତି କି ନଦୀ ପୁରା ପୂର୍ଣ୍ଣ ହେଇଗଲାଣି ବ୍ରିଜ ଉପରେ ମଧ୍ୟ ପାଣି ଗଲାଣି। ଏମିତିର ପରିସ୍ଥିତି ଉପୁଜିଛି, ହଁ।
କିଛି
ହଁ ଠିକ ବା। ଆଉ ହଁ ହଁ ଖାଇ ତ ସାରିଲିଣି କେତେବେଳୁ, ଆପଣ ଖାଇସାରିଲେଣି?
ହଁ ମୋର ବି କେତେବେଳ ଖାଇବା ସରିଗଲାଣି।
ହଁ, ଏବେ ତାହେଲେ କୁଆଡେ ବୁଲାବୁଲି ଯିବାର କିଛି ଉପାୟ ଅଛି କି?
ହଁ ବର୍ଷା ଟିକେ ଛାଡ଼ିଛି ଆଉ ଟିକେ ସନ୍ଧ୍ୟା ହେଲେ ସେଇ ପାଞ୍ଚ ଘଣ୍ଟିକା ସମୟ ପାଞ୍ଚଟା ପାଞ୍ଚ ଘଣ୍ଟିଆ ସମୟ ଆଡ଼େ ବୁଲିଯିବା ପ୍ଲାନ୍ କିଛି ଯୋଜନା କରି
ମାନେ ହଉ କଣ ସମୟ ପୁରା ନାଇଁ ନାଇଁ ମୁଁ କୁଆଡେ ବୁଲାବୁଲିରେ ତ କି ନାଇଁ ଘରେ ଅଛି ଆଉ। ଟିକେ ବୁଲିବାର ଟିକେ ମଜା।
ହଁ, ଏଇ ବର୍ଷାରେ ସେଇ ଯୋଉ ସୌନ୍ଦର୍ଯ୍ୟଟା ସେହି ମେଘ ପୁରା ପାହାଡ଼କୁ ଆଁ ମାନେ ସେଇ ଯେଉଁ ସୌନ୍ଦର୍ଯ୍ୟ ସେଇ ପାହାଡ଼ରୁ ମେଘଯାକ ଦେଖିବାର ଦର୍ଶନ କରିବାର ଯେଉଁ ସୌନ୍ଦର୍ଯ୍ୟ ସେଇ ସୌନ୍ଦର୍ଯ୍ୟଟା ଅତି ମନମୋହିତ କରିଥାଏ। ଏହି ବର୍ଷା ଋତୁରେ ପାହାଡିଆ ଅଞ୍ଚଳକୁ ଯିବେ ପାହାଡ଼ ଉପରୁ ରହିକି ମାନେ ପାହାଡ଼ ଇଏ ପାଖକୁ ଯିବେ ସେଇ ସେଇ ଜାଗା ଜାକାରେ ହିଁ ମାନେ ଅଧିକ ଇଏ କରିଥାଏ। କାହିଁକିନା ଆଉ ଯଦି ଆମେ ନଦୀ ନାଳ ଏହି ପାଖକୁ ଯିବା ଗଲେ ସେଇ ଜାଗାରେ ଟିକେ ଆମ ପାଇଁ ଆ ବିପଦ ପୂର୍ଣ୍ଣ ହୋଇଥାଏ।
ପାହାଡରେ କଣ ବିପଦ ପୂର୍ଣ୍ଣ ନଥାଏ ପାହାଡା ଚଢିଲା ବେଳକୁ ଯଦି ଗୋଡ ଖସିଯାଏ।
ନା ନା ମାନେ ପାହାଡ ମାନେ ସେଇ ଘାଟି ଫାଟି ହେଇଥିବ ପାହାଡ ମାନେ ସେ ଉପରୁ ପା ଆମେ ତ ଯୋଉ ପାହାଡକୁ ଗାଡି ମାନେ ଗାଡି ମଟର ଯାଇ ପାରୁ ପାରୁଥିବ। ସେଇ ପାହାଡକୁ ଆମେ ଯିବା।
ଠିକ କଥା କହିଲେ ଆଉ ଆପଣ ହଉ କିଛି ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛନ୍ତି କି?
ହଁ ଏବେ ତ ମୁଁ ଏଇ ଯେଉଁ ଆମର ଯେତେବେଳେ ବାହାରିଥିଲା ଆଁ କୁହନ୍ତି ଫରେଷ୍ଟର ସେଥିପାଇଁ ବି ଇଏ ଦେଇଥିଲି ପରୀକ୍ଷା ପୁଣି ଅଗ୍ନିବୀର ଦେଇ ଯାଇଥିଲି।
ଓ ହେଇଯାଇଛି କି ଆପଣଙ୍କର?
ଆଜ୍ଞା।
ହେଇଯାଇଛି ଆପଣଙ୍କର?
ନା ନା ଫରେଷ୍ଟର ଟା ତ ମାନେ ଛଅ ମାର୍କରେ କଟି ଯାଇଛି। ଅଗ୍ନିବିର ଟା ଏବେ ଯାଏ କିଛି ଫଳାଫଳ ବାହାରନି।
ହଁ ଠିକ କଥା କହିଲେ ଯେତେବେଳେ ଗୋଟେ ପରୀକ୍ଷାରେ ଅ ମାନେ ଆମର କିଛି ଖରାପ ହଉଛି ଆପଣ ସେତେବେଳେ ନିଜର ମାନସିକ ସ୍ଥିତିକୁ କେମିତି ରଖନ୍ତି ଠିକ ଠାକ୍।
ନା ମୁଁ ଏତେ ମାନେ ଚିନ୍ତା କରେନି ଯାହା ହେଇ ହେଇଥିବ ହେଇଥିବ। ହଁ ମାନେ ଯାହା ହେଇଛି ତ ଭଗବାନ ବି ଯାହା କରନ୍ତି ଭଲ ପାଇଁ ହିଁ କରନ୍ତି ନା।
ହଁ ଠିକ କଥା କହିଲେ କାରଣ ଅ ମତେ ମତେ କିନ୍ତୁ ଚିନ୍ତା ଲାଗେ ବହୁତ ଜୋର ସେ। ଅ ଆପଣ ବି ଯୋଉଟା କହିଲେ ଠିକ କଥା। ଯୋଉଟା ହବ ଆଗକୁ କିଛି ଭଲ ଆଜି ପରିସ୍ଥିତି ଆମର ସାଥ ହେଇନି କାଲି ତ ଦବ ନିଶ୍ଚିତ ଭାବରେ।
ଆଜ୍ଞା ଆଜ୍ଞା ନା ନା ଚିନ୍ତା କରିଲେ କଣ ସେହି ସେହି କଥା ମନ ଉପରକୁ ସେଇ ମନ ଭିତରେ ଚାଲିବ ଖାଇବାକୁ ଇଚ୍ଛା ହବନି ମାନେ ଘରେ କାହା ସହ ମିଶି ପାରିବନି କୁଆଡେ ବୁଲି ଯାଇପାରିବନି।
ହଁ ଏଇଟା ତ ସତ।
ଆ ସବୁ ମଜା ହେଇକି କିଛି
କି ନିଜକୁ ସେଥିପାଇଁ ମୁକ୍ତ ରଖିବା ପାଇଁ ଆପଣ କଣ କରନ୍ତି ବୁଲିବାକୁ ଯାଆନ୍ତି ହାରି।
ହଁ ମାନେ ଯେତେବେଳେ ବି ମୋର ମୁଁ ଟିକେ ମାନେ ଚିନ୍ତା ଥାଏ କିି କଣ ମାନେ ମନ ବିଚଳିତ ହୋଇଯାଏ। ସେ ଟାଇମରେ ମୁଁ ବୁଲିବାକୁ ପଳାଏ କି ଘର ବାହାରକୁ ପଳାଏ।
ହଁ।
କିଛି ସମୟ ନହେଲେ ଶୋଇ ପଡେ।
ହଁ ଠିକି କଥା କହିଲେ। ମୁଁ ବି ସେମିତି ଶୋଇ ପଡେ। ଶୋଇ ପଡ଼ିଲେ ଟିକେ ଭଲ ଲାଗେ। ଅଧିକ ସମ ହଁ।
ଶୋଇ ଲା ପରେ ସେଇ କଥାଟା ମନେ ପଡ଼େନି ନା।
ହଁ ଠିକ୍ କଥା। ଆଉ ଆପଣ ପ୍ରତିଦିନ ସକାଳୁ ଉଠିଲେ ବ୍ୟାୟାମ କରନ୍ତି?
ନା ନା ସଖାଳୁ ମୁଁ ସତ କହିବାକୁ ଗଲେ ଉଠିଲା ବେଳକୁ ଆଠଟା ଆଠଟା ଆଧେ ନଟା ହେଇଯାଏ। ଏଇ ଏବେ ଆଠଟା ଆଠଟା ଅଧେରୁ ଉଠୁଚି ନହେଲେ ଆଗରୁ ତ ଦଶଟା ଏଗାରଟା ହେଇଯାଉଥିଲା ଉଠିଲା ବେଳେ।
ଶ
ନା ନା ପଢ଼ୁନି ଏମିତି ହିଁ ସେଇ ଆଜିକାଲି ତ ଫୋନ୍
ଉ ଫୋ
ହଁ ସେଇ ବାରଟା ଏ ଘଣ୍ଟେ ହେଇଯାଉଚି ଶୋଇଲା ବେଳେ।
ଓଁ ହୋ। ହଁ ଠିକ କଥା କହିଲେ ମୁଁ ଗତକାଲି ପୁଥିଲି ସେଥିପାଇଁ ମୁଁ ଦେଖୁଥିଲି କି ମାନେ ଏଁ ସୋସିଆଲ ମିଡିଆର ଆମ ଭଳିଆ ଯୁବପିଢି ସେଟା ବ୍ୟବହାର କରୁଛନ୍ତି। କେତେ ଜଣ ଅନଲାଇନ୍ ରେ ଗେମ୍ ଖେଳ ଣହ ମିଡିଆକୁ ଭଲ ବ୍ୟବହାର କରିବା ଜରୁରୀ।